ଆମ୍
ଦୁଆର ମୁଁ ସକାଳୁ ଉଠି ନଥିବି ହଉ ହୋ ଯା ଶୁଭୁଛି ନା?
ହୁଁ କୁହ?
ମୁଁ କହିଲି ମୁଁ ଉଠେ ସେଇ ସାଢେ ଛଅଟା ସାତଟା ସୁଦ୍ଧା ଉଠି ଯାଇଥାଏ ହେ ତ ସିଏ ତା ନାଁ ତ ଦାନ୍ତଘଷା ତିନିଥର ହେଲା। ଖାଇବି ଥରେ ଦାନ୍ତ ଘଷିଆକୁ ଯିବ ପୁଣି ଆସିକି ଚା ପିଇକି ପୁଣି ଆଉ ଥରେ ଯିବ।
ହୁଁ।
ଆଉ ଦାନ୍ତ ତ ଏତେଥର ଗଲେ ପାଣି ଫାଣି ହେଲେ କଣ ଥଣ୍ଡା ଧରି ଯିବ ନା? ଦାନ୍ତ ମାଡି ଫାଡି ଫୁଲିଯିବ ଖାଇପାରିବନି। କଣ କହିବ ତାକୁ କିଏ ବୁଝେଇବ? ପୁଅ ଲୋକଗୁରାଙ୍କୁ କଣ ଆଉ ବୁଝେ ବୁଝେଇ ଥକିଯିବ ସେ ବୁଝିବେନି ତା ମୁଣ୍ଡରେ ଯାହା ଚାଲିଥିବ ସେୟା। ପୁଣି ବୟସ ହେଇଗଲାଣି ନା ତା ମୁଣ୍ଡ ଟା ଠିକ ସେ କାମ କରୁନି।
ହଁ।
ହଁ ସିଏ କାହିଁ ଶୁଣିବ କାହା କଥା। ତା ହଁ ତା କାମ ସିଏ ତାର ଚାଲିଛି ଆଉ ତ ଗାରୁ ଗାରୁ ତ ସେଇଟା ହବ ଛାଡ଼। କହି କହିକା ଥକିଯିବ ସିଏ ଚୁପ ହବନି। ହେଲା ତ ମାନେ ଗାରୁ ଗାରୁ ଏମିତି କଣ ଗପୁଥିବ। ମାନେ ଆରେ ତା ମୁଣ୍ଡ କାମ କରୁନି ନା ହଁ। କିଛି ଗୁଟା ଆରେ ସିଏ କଣ କରେ ନିଜେ ହିଁ ମାନେ ପ୍ରଶ୍ନ କରିବ ନିଜେ ହିଁ ଉତ୍ତର ଦେଇଦବ। ଯେମିତିକି ତତେ ପଚାରିବ କି ତୁ ଆଇଲୁ? ସିଏ ନିଜେ କହିଦବ ସିଏ ପଚାରିବ ନା ତୁ ଆଇଲୁ ହେଲା ନିଜେ କହିଦବ ହଁ ସିଏ ଏବେ ଆସିଲା ମୁଁ କହିଲି ତୁ କାହିଁକି ପଚାରୁ ଛୁ ତୁ ତ ନିଜେ ଉତ୍ତର ଦେଇଦଉ ଭାଇ ପଚାରେନି। ତଥାପି ସୋ ଅଶୀ ଅଶୀ ହେଇଗଲାଣି ହଁ। ହେଲା ଅଶି ହେଇଗଲାଣି ସିଏ ତା ମୋ ମୁଣ୍ଡ ମାନେ ଏତିରେ କଣ ନାଇଁ ମୋର
ହଁ ଇଏ ହେଇଗଲାଣି ହଁ ହଁ।
ହଁ ବେଳେବେଳେ ଠିକ ବେଳେବେଳେ ଏମିତି ଇଏ ଟାଇପର ଆଉ
ହଁ।
ହଁ ହଁ। ଏ ଏଇନା ବେଳେ ବେଳେ ତୋର କାହାକୁ ଚିହ୍ନି ଦଉଥିବ ନା ଆଉ କ ଇଏ କିଏ ଲୋ।
ହୁଁ ହୁଁ।
ହେ ହସି ହସି କା ଗଡେଇବ। ବେଳେ ବଳେ ଆମେ ବି ନୂଆ ଡ୍ରେସ କି ଅଲଗା କିଛି ପିନ୍ଧ ଦେଇଥିବୁ ହଁ ବା ସେ କହିବ ଇଏ କିଏ ଆଇଛି ଅନେଇବ ବୁଲି ବୁଲି ଆ କଣ ଚିହ୍ନି ପାରୁନୁ ତ ହଲେଇ ଦବ ସେ ମୋ ନାତୁଣି। ଆଉ ବେଳେ ବେଳେ ତ ପଚାରି ତୁ କହିବୁ ଇଏ କିଏ ଦେଖେନି ଆଉ ଇଏ ତ ମୋ ନାତି।
ହୁଁ।
ଚିହ୍ନି ପାରିବିନି ମୋ ନାତିକି ହେଲା। ଆମ ଘର ଲୋକଙ୍କୁ ସେ ଚିହ୍ନି ଦିଏ। ଏଇ ବାହାର ଲୋକଙ୍କୁ ଟିକେ ଟିକେ ଚିହ୍ନି କେଳବୁ କେବେ କେବେ କିଛି ଜାଣିପାରେନି ଆଉ। ଆ ସିଏ କହିବ କି ଆମ ଘର ଲୋକଙ୍କ ସାଙ୍ଗରେ କେହି ଗପିବେନି। ମୁ ଗପି ଯଦି ଗାରୁ ଗାରୁ ହବ ଗାରୁ ଗାରୁ ହବ କଣ କହିବି ତା କଥା। ଯିଏ ପଚାରିବା ଯି ଆଗେ ପଚାରିବ ତୋ ମା କେମିତି ଅଛି? ଯୋଉମାନେ ଜାଣିଛନ୍ତି ସବୁ ହେଲା।
ହଁ ହଁ ସେ ପଚାରିବେ।
ହୁଁ ଏଇଭଳିଆ ସବୁ କଥା ଆଉ ସେ କଂ ହେଇଛି ହଁ ଚାଲି ବୁଲି ପାରୁଛି ସବୁ କରିପାରୁଛି ଏଁ। ମାନେ ଏବେ ତା ତଥାପି ବୟସ ହେଇଗଲାଣି ନା ତ ସବୁ କାମ ଧାମ ତ ଆଉ କିଛି କରିପାରୁନି ହେଲା। କେବେ କେବେ ପରିବା ଫରିବା ଉଳେଇ ଦିଏ ଆଉ ସାଗ ଫାଗ ବାଛି ଦିଏ। ହେଲା ଆ ଆଉ ସୋ ବୁଢୀ ଲୋକ ହେଲାଣି ବୁଢ ଢି ହେଲାଣି ତ ସେଥିପାଇଁ ସେ ଙ୍କ ଏତେ କାମ ହମ୍ କରିହବ କି ହେଲା ସେ ଯେତିକି ଯାହା କରେ ଆଉ। ହଁ ଚାଲି ବୁଲି ପାରେ ହଁ। ସେଇନାଗି ଚାଲି ବୁଲି ପାରୁଛି ବୋଲି ତ ସେ କା ଦାନ୍ତ ଘସିବାକୁ ଶହେଥର ଦୌଡୁଛି! ହୁଁ! କଣ ତାକୁ ଆଉ କହିବୁ ତାକୁ ଯେତେ ମନା କଲେ ସିଏ ସେତେ ଦାନ୍ତ ଘସୁଛି ଆଉ ହା ତୁ କହିଲାଣି ଆଉ କେହି ମନା କରନ ବାପା ପୁରା ମାନେ ହାରିଗ ହାରିଗଲି ଆଜ୍ଞା! ତାକୁ କେହି କିଛି କୁହନା ସିଏ ଯାହା କରୁଛି କରୁ! ହେଲା ଆମେ ତାକୁ ପାଟି କରିଥିବୁ ନା କହବ ତୁ କଇଁ ଏତେ ଥର ଦାନ୍ତ ଖସିବାକୁ ଯାଉଛୁ କହନି ତୋ ଦାନ୍ତ ଫାନ୍ତ ବିନ୍ଧୁଚି ଥଣ୍ଡା ଧରୁଚି ତ ଆଉ ଦାନ୍ତ ଖଷିବିନି! ହେଲା ସେଥିପାଇଁ କାଇଁ ଥଣ୍ତା ଧରିବ ମୋର ଦାନ୍ତ ତାର ଆପେ ଆପେ ଥଣ୍ଡା ଯୋ ବିନ୍ଧୁଛି ହେଲା! କଣ କହିବୁ ତାକୁ ବାପା କୁହନ୍ତି ଏ ତାକୁ କିଛି କୁହନା ସେ ଘସୂଚି ଯେହେତୁ ଘସୁ ଆଉ ମେଡିସିନ ବି ସେ ଖାଇବନି! ଜାଣିଛନ୍ ନା!
ଆଉ।
ହେଲା ଓ ମେଡିସିନ ସେ ଖାଇବନି ବା ମେଡିସିନ କଣ ହେଇଛି କହିଲ କହିବ ଏରା କୋଉଠୁ ଆଣିଛ କଣ ହେଲା! ତାପରେ ଖାଇବନି ଏମତି ହେଲା ତାପରେ ସେ ଥରେ ତାକୁ ଆମେ ଗ୍ଲୁକ ଏଇ ଯୋଉ ଖରା ଦିନ ନଥିଲା ନା ହେଲା, ଲ ତ ଗୁଳୁ ଗୁଳି ଫୁଳୁ ଗୁଳି ଭାରି ହଉଛି ଛି ହେଲା ହେଥି ହେଥିପାଇଁ କା ଗ୍ଲୁକୋଜ ଫ୍ଲୁ ଗୋଳେଇକି ଦେଲୁ ଅ ଯୋଉଟା ଆସେ ଅରେଞ୍ଜ କଲର ର!
ହଁ!
ସେଇ ଗ୍ଲୁକୋଜ୍ ଟା ଗୋଳେଇ କି ଦେଲି ସେ ଅରେଞ୍ଜ ଅରେଞ୍ଜ ଦେଖା ଯାଉଛି ହେଲା! ସିଏ କଣ କଲା କହିଲ ସିଏ ଭାବିଲା ନା ଆଉ କଣ ମତେ ମିଶେଇକି ଦେଇଛନ୍ତି ହେଲା! ତାକୁ ଏଉରା ନା ନା ମୁଁ ପିଇବିନି ଏତେ ଚାଲାଖ୍ ସେ!
ଏକରେ ତ ସେମାନେ ବୁଢୀ ଲୋକ ଗୁଡା ସତରେ! ମାନେ ପିଅନ୍ତୁନି କିଛି ବାହାର ଜିନିଷ!
ପିଇବେନି ହଁ, ତାବେ କାଳେ କଣ ମିଶେଇ ଦେଇଥିବେ କି ନାଇ ଆମେ ତତେ ଏତେ ଦିନି ହେଲା ରଖିଛୁ ତ ଆମର ଭରସା ନାହିଁ! ହେଲା, ଗୋଟେ କଣ ଦ ରକାର ଥିଲା ତା ଆଧାର କାର୍ଡରେ ନୁହଁ, ନମ୍ବର ଟା ଲିଙ୍କ୍ କରିବାର ଥିଲା ହେଲା! ତାକୁ ଆମେ କହିଲୁ କି ଚାଲେ ଛକ କୁ ହେଲା ସେଇଠି ଆଧାର କାର୍ଡ ତ ନେଇ ତାକୁ ତ ବୁଝେଇ ପାରିବୁ ନା ସେ ଆଉ କଣ ଜାଣିଛନ୍ତି ଆଧାର କାର୍ଡ ଘରିକା କଣ ଏ ସେ ସେ କଣ ଏତେ ଜାଣିଛନ୍ତି ହେଲା କି ଦରକାର ଅଛି ପଇସା ଆସିବ ହେଲା, ତା କହିବୁ ଆମର କଣ ପଇସା ନାହିଁ ମୋର ପଇସା ଦରକାର ନାହିଁ ହେଲା, କଣ କହିବୁ! ତାକୁ ନା! ମୋ ବାପା କହିଲେ ପଇସା ଗୁରା ସବୁ ଗଧ ମାଡିକି ରଖ! କିଛି ଆଉ ସେ ଯେମିତି କହୁଛି! ହେ ନା ଆଉ ଯୋଉ ବୁଢୀ ହେଇ ଗଲାଣି ସିଏ ତାଙ୍କ ମନରେ ଯାହା ପଇଚି ସେଇଆ! ତାଙ୍କୁ କେ, ତାକୁ ଆଉ ନେଇ ପାଇଲୁନି ସେ କୁଆଡେ ବି ଯାଉନି! ତା, ନା ତା ଝିଅ ଘରକୁ ଯାଉଛି ନା ତା ବାପ ଘରକୁ ଯାଉଛି କୁଆଡେ ବି ଯାଉନି ଝିଅ ଘରିକା ଡାକି ଡାକି କା ଥକିଗଲେଣି ସେ କାଇଁ ଯିବ!
ବୁଲିବା କଥା ନା ଆଉ ଟିକେ ଆଉ!
ସିଏ ନା, ସେ ଚମା ଛାଡିକି ଯିବନି! ଯାହା ବି ହେଲା, ହେଲା ନା ସେ ସେ ତାକୁ ଯିବା ନା କହିବ ସେ ଡେଇବ ବା କହିବ ମୋ ସାଙ୍ଗରେ କିଏ ଫଟର ଫଟର ହୁଅନି!
ଯେତେବେଳେ ମାନେ ଲାଷ୍ଟ ଷ୍ଟେଜ ପୁରା ହେଇଗଲା ପୁରା ଲାଷ୍ଟ ସେ ସେତେବେଳେ ଥରେ ଯାଇଥିଲେ ତାଙ୍କ ମାନେ ସମୁ ସବୁବେଳେ ବି ଗଲେ ନି ଗୋଟିଏ ଖାଲି ତାଙ୍କ ବଡ ଝିଅ ଯାକୁ ମାନେ ଅଧିକ ମାନେ! ଭଲ ପାଆନ୍ତି। ସେଇଠିକ ଥରେ ଯାଇଥିଲେ ବାସ ମେଡିକାଲ ହେଇକି ସେଇଠି ତାଙ୍କ ଘରକୁ ଯାଇଥିଲେ। ନା ଆଉ କୋଉଠି ଗଲଣି ସମସ୍ତେଡାକି ଡାକି ସମସ୍ତେ କୁହନ୍ତି। କୁଆଡେ ବୁଲିବାକୁ ଯିବେନି ତାଙ୍କ ହାଟ ଟା ଭଲ ତ ଦୋକାନ ଭଲ ତ ସିଏ ଭଲ।
ଓହୋ ସିଏ ବି ସେଆ ସେ କୁଆଡେ ଯାଉନି ହେଲା। ମୁଁ କହ ଆମେ ତ କହିବୁ ଚାଲନୁ ତୁ ବାପ ହ ତ ବାପ ହଟା ହଉଛି ଏଇଠି ହେଲା। ତୁ ବାପ ଘର ଏଇଠି ଚାଲୁନୁ ଯିବା ବୁଲିକି ଆସିବା ତିନି ଜଣ ଆମେ ତୁ ଯିବୁ ମୁଁ ଯିବି। ଭାଇ ଯିବ ମିଶିକି ବୁଲିକି ଆସିବା ତ କାହିଁକି ମୁଁ ଯିବିନି ତମେ ତମର ଯା ମୁଁ ଯିବିନି ହ। ଏମିତି କହିବ ତାପରେ ତା ଝିଅ ସାନ ଝିଅକୁ ବହୁତ ଭଲ ପାଏ। ପାଏ ସେ ହେଲା ସାଧାରଣ ଝିଅ ଭଲ ପାଏ ବଡ ଝିଅ ବି ଏତ ଭଲ ପାଏ ନା।
ହଁ ହଁ।
ବଡ ତାକୁ ଟିକେ ପାଟି ଫାଟି କରିଦିଏ ତ ସଏ ଯେତେବେଳେ ଗାରୁଗାରୁ ହଉଥ କି ପାଟି ଫାଟି କରି। ତୁ ତାକୁ ପାଟି କରିଚି ହେଲା କାନ ଝିଅ ତାର ଭଲ କିଛି କହିବନି ହ ସିଏ। ତା ଘରକୁ ବି ଯାଉନି ତାକୁ ଭାରି ଭଲ ପାଏ ତା ଘରକୁ ଯିବନି। ଖାଲି ତାକୁ ଖୋଜିବ ସିଏ ବଡ ଆସଥିବ କହିବ ସାନ ଆସିନି।
ହଁ ଏଇ ଏଇ ତମ ଇଛୁ ନା ଆଉ।
ଆଉ ବେଳେ ବେଳେ ତମେ ଏମିତି ଭଲ ପାଇବ ବଡକୁ କହିବାର କଥା ନାହିଁ। ହେଲା, ଇଛା ହଉଛି ଯିବନି ମାନେ ଯିବନି ସିଏ ଭାବେ ବୋଧେ କିଏ ତାକୁ ଛାଡି ଦେଇ ଆସିବୁ। ଏ କଣ, ହେଲା ସେ ଜମା ଯାଏନା ଜମା ବାହାରିବନି। ହେଲା ସେଇଟା ଏଇ ଛକକୁ କାଇଁ ଯାଉନି କି ସେଥିପାଇଁ ବା ଗଲାନି କାଳେ କୁଆଡେ ମୋତେ ଛାଡ଼ିଦେଇ ଆସିବେ, ମୁଁ କହିଲି ଏଇଟା ମାଇଁ କଣ ତୋ ମାଇଣ୍ଡରେ ହେଇ ତାକୁ ଆମେ ତତେ କୋଉ ଦିନ କଣ ତୋ ସାଙ୍ଗରେ କରିଥିଲୁ ତତେ ଏମିତି ଲାଗୁଛି।
ହଁ ସେଇଆ ଯିବନି ଟିକେ ତ ଯିବା କଥା।
ହଁ ହେଲା ମଝିରେ ମଝିରେ କହିବ ତା ମୁଣ୍ଡ କାମ କରୁନି ନା, ହେ ହେ ସା ସାପ ଚାଲଛି ସାପ କେତେ ଚାପ ଦେଖେନି। ରାତିରେ ଶୋଇଥିବୁ ହେଲା ଡରିଯିବୁ ସେ କଣ ହେଇଛୁ କହିଲୁ ବସିଥିବ ରାତିରେ ଉଠିକି। ମାନ ମୁଁ ତ ମୋର ଦି କେତେ ଥର ଛାନିଆ ହେଇଯାଇଛି। ମାନେ କଣ ବାପା ମାଆ ହେରିକା ଏ ଘରେ ଶୋଇଲେ ଆମେ ସେ ଘରେ ଶୋଇଲୁ। ତ ଭାଇ ଯଦି ନଥାନ୍ତି ମୁଁ ଶୋଇଥାଏ ଭାଇ, ଭାଇ ଯେତେବେଳେ ଶୁଏ ତାକୁ ତଥାପି ପୁଅ ପିଲାଙ୍କର କଣ ଏତେ କଣ ଡର ଲାଗିବ କିନ୍ତୁ ତଥାପି ସେ
ନା ନା କିଛି ଲାଗିବନି।
ସିଏ ତ କହିବେନି ନା।
ହେଲେ ଯାଇକି ସେ ଟିକେ ଏ ହେବେ, ହଁ।
ହେଲା, ସିଏ ବଇଥିବ। ହୋଇ ହେଇ ହେଇ ଶୋଉନୁ, ଏ ନାଇଁ-ନାଇଁ କିଏ ଗୋଟେ ଯାଉଛି। କଣ ତାକୁ କହିବି, ତାପରେ କହିବ ଝରକା ଦିଆ ହେଇଥିବ କହିବ ଦେଇକିନି‌ ସେପ୍ ସେପଟେ କିଏ ଗୋଟେ ବଇଛ ଅନଉଛି ହେଲା ଝରକା ତ ଦିଆହେଇ ତତେ କୋଉଠିି କିଏ ଦେଖିଲା ମାନେ ଅନଉଛନ୍ତି। କଣ କହିବି ତା, ମାନେ ତା ଷ୍ଟୋରି ଗପିଲେ ଯେତେ ଗପିବୁ ସେତେ କମ୍ ପଡିଯିବ। ଏ ଯିଏ ବାବା ଫୋନ ଫୋନ୍ କରିବେ ମୋ ଭିଣେଇ ଭାଇ ଜଣେ ହେବେ ହେଲା, ଜଣେ ହେବେ କଣ ମୋ ଦିଦି ଆଉ ମୋ ସ୍ବାମୀ ହେଲା। ହେଲା ମୋ ଭିଣେଇ ଭାଇ ହେଲା ସିଏ ଫୋନ୍ କରେ ସେ ଫୋନ କରିକି ଆ-ଆ ଆଉ ଠାକୁମା କେମତି ଅଛନ୍ତି, ହେଲା।
ହଁ।
ତାକୁ ସିଏ ଭାବିବ ସାନ ଜଇଁ ସିଏ ଭାତ କଣ ମୁଁ ବାହା ହେଇଯାଇଛି ମୋ ଭାଇ। ବାହା ହେଇଯାଇଛି ଆମ ସେ ଭାବୁ ସିଏ ଭାବେ ମୋ ଦିଦି ସେ କହିବ ସାନ ଜଇଁ, ମୁଁ କହିବି ତା ମତେ କହିବ ତୁ ପଳେଇବୁ। ଉଁ ମାନେ ସିଏ ଭାବୁଛି ମୁଁ ବାହା ହେଇଯାଇଛି ଶାଶୁଘର, ତତେ କୁଆଡୁ ମୁଁ ବାହା ହେଲା ଭଳିଆ ଦେଖାଯାଉଛି କହନି। କହୁଛି କଣ କିଛି ପିନ୍ଧିନୁ ପିନ୍ଧୁନୁ। ପିନ୍ଧନ୍ତି ନା ହେଲା, ମୁଁ ତୋ ମୁଣ୍ଡ ଆଉ କାମ କରୁନି। ହ ହସି ହସିକା ଗଡିବ ତା କଥା ଶୁଣିଲେ, ହଁ ପା ମଜା ତ ଅଲଗା ପ୍ରକାର ହୁଏ ହେଲା, ତାପରେ ଆମୁ ତା ଆଗରେ ଯଦି ଆମ-ଅ ଦେହକୁ କିଏ ହାତ ଦେଖେଇଦେବ କିଏ ମିଛରେ ଗେଲେରେ ଆମ ଦେହରେ ହାତ ମା ମାରିଦେବ ସଇଲା ହୁଁ ତାର ସିଏ ଆଉ ଏଠି ନଥିବ ସେ ପିଲା। ହଁ ବା ମୋ ନାତୁଣୀକୁ କଣ ଏମିତି କହିଲୁ, ହେଇ ଏଇ ଏଇ ମୋ ନା ନାତୁଣିକି କାଇଁ ଧରିଛୁ, ଯାଆ ଯାଆ ହେଲା ମୁଁ ମତେ ମୁଁ କହିବି ଠାକୁମା ଦେଖିଲୁ ମାରୁଛି ଗୋଡେଇବ ତାଙ୍କୁ ସଇଲା। କେତେ ବଢିଆ କିନ୍ତୁ ମଜା ଲାଗେ ବହୁତ୍, ହେଲା। ଆଉ ତା ସାଙ୍ଗେ ଲାଗିବୁ ବହୁତ୍ ମଜା ଲାଗିବ। ଗାଳି ଦବ ପୁରା ଅଲଗା ପ୍ରକାର ହେଲା । ସେ ତା ନାତିକି ଭାରି ଭଲ ପାଏ ହଁ ଆଗରୁ
ନାତି ସମୟ
ଭାରି ମୋଡି ମାଡି ମୋଡି ଦବ ହଁ। ଆପ ଆଚାର୍ଯ୍ୟରେ ବାହାରେ ନାତିକି ଭଲ ପାଆନ୍ତି ନା। ଜେଜ ଥିଲେ ମୋ ଦିଦି ତାଙ୍କଡ ଯିବ ଦିଦି ସିଆଡେ ଯିବେ ହେଲା ଜେଜେମା ନା ଜେଜେମା ଜେଜେ ସମସ୍ତେ ଭଲ ହୁନ୍ତିନି ନା ତାଙ୍କ ସଙ୍ଗ ମିଶିଆକୁ ସେ ନାତି ନାତୁଣୀ ଭାରି ଭଲ ପାଆନ୍ତି ନା ହଁ। ହେଇଗଲାଣି ଟାଇମ ମୁଁ ରଖୁଛି ଆଁ ହଉ ହଉ। ହଁ।